ହଲୋ ହ୍ୟାଲୋ। ହଁ କୁହ।
କୁହ କଣ କରୁଚୁ?
ମୁଁ ଏଇଠି ଶୋଇଥିଲି, ତମେ କଣ କରୁଛ?
ମୁଁ ବି ଏଇଠି ଶୋଇଥିଲି ତମ ପାଖରେ ବା।
ଓହୋ। ତମେ ସେପଟ ଖଟରେ ଶୋଇଥିଲ ବୋଧେ।
ହଁ ଆଉ ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି, ତମେ ହଷ୍ଟେଲରେ କୋଉଦିନ ଆସିଲ?
ମୁଁ ଆସିଲିଣି ହେଇଗଲାଣି ଦି ଦିନ, ଆଉ ତମର ଏକ୍ଜାମ ଚାଲିଛି ନା ଏବେ?
ହଁ ଏକଜାମ ଚାଲିଛି।
ହ ହଁ ସବୁ ଏଗ୍ ଜମ ହଁ ଆମର ଦୌଡୁଛି ଆଉ ତମର ସବୁ ଏଜାମ ଭଲ ହେଇଛି।
ହଁ ଭଲ ହେଇଛି ମୁଁ ତମକୁ ଏଜାମ ହଲ ବି ଦେଖିଛି ତମେ ତ ସବୁ ଲେଖୁଛ।
ହଁ ତମେ କ ପାଇଁ ନିଜ ପାଠ ନହେଲେ କିି ମତେ ଅନଉଛ।
ତମେ ମୋ ଆଗରେ ବସୁଛ ତ ତାମାନେ ତମେ ଟିକେ ଅନେଇ ଦଉଛି ଆଉ ଖରାପ ଭାବିବନି।
ଓ ହଉ ଠିକ ଅଛି ଅନାଅ ତାହେଲେ ମନ ଭରିକି ଅନାଅ ଆଉ। ହଁ ମତେ ମୋମୋ ରେସିପିି ଆଇଚି କହିବି ତମକୁ।
ହୁଁ କହୁନ।
ହଁ ଫାଷ୍ଟ କଣ କରିବ, ଫାଷ୍ଟ କଁ କରିବ ନା। ଆ ମଇଦା ଆଣିବ ତମକୁ ଯେତେ ମୋମୋ ବନେଇବାର ଥିଲା ସେ ଥିବ ସେଇ ଅନୁସାରେ ମଇଦା ଆଣିବ। ତାପରେ ଫାଷ୍ଟ ତାପରେ କୋବି କିଣି କି ଆଣିବ। ତାପରେ ପନିର ଯଦି ପନିର୍ ମୋମୋ କରଥିବ ପନିର୍ ଆଣିବ ଆଇ ନହେଲେ ଚିକେନ ମୋମୋ କରଥିବେ ଚିକେନ୍ ଆଣିବ ନହେଲେ ସୋୟାବିିନ ର ଯୋଉ ମୋମୋ କରିବାର ଥିବ ସେ ସୋୟାବନ ମୋମୋ କଣ ସୋୟାବିିନ କିଣିକି ଆଣିବ। ତାପରେ ଆଣସାଇଲା ପରେ ତାପରେ ଫାଷ୍ଟ କଣ କରିବ ନା ସବୁକୁ ଫାଷ୍ଟ ଅ ମଇଦାକୁ ଚକଡିକି ରଖିବ। ଆଉ ଯଦି ମଇଦା ଚକଟି ମାନେ ଟାଣ ହବ ମାନେ ଟାଣ ନ ଚାହୁଁଛ ତାେ ତା ଦେହରେ ଟିକେ କ୍ଷୀର ଆଡ଼୍ କରିଦବ ତାହେଲେ ସେ ଡୋଟା ସଫ୍ଟ ହେଇଯିବ। ମାନେ ନରମ ହବ ନରମ ହେଇ ଶାଇଲେତମେ ତାକୁ ଘୋଡେଇକି ଅଧଘଣ୍ଟା ପାଇଁ ରଖିଦବ ରଖସାଇଲା ପରେ ତା ତାପରେ କଣ କରିବା ନା କୋବି ବନ୍ଧାକୋବି କୁ କାଟିବ। ଛୋଟ ଛୋଟ କରିକି ତାପରେ ପିଆଜ ଛୋଟ ଛୋଟ କରି କାଟିବା ଆଉ ଯଦି ହବ କ୍ୟାପସିକମ୍ ଟିକେ ପକେଇବା ଆଉ ଗାଜର ଟିକେ ଛୋ ଛୋଟ କରି କାଟି ପକେଇବ ତାପରେ କଣ କରିବା ନା ହଁ ତାପରେ କାଟି ସାରିଲା ପରେ ପନିର୍ ତାକୁ ଚୁରା କରିକି ତା ଦେହରେ ପକେଇଦବ ସବୁକୁ ଛୋଟ-ଛୋଟ କରିକି ତାପରେ ତାକୁ ଟିକେ ଉଁ କଡ଼ା ରେ ବସେଇ କି ଗ୍ୟାସ୍ ରେ ତାକୁ ଟିକେ ଭାଜିବ, ଟିକେ ଦର ଦରକଞ୍ଚା କରିକି ଭାଜିବ। ତା ଦେରେ ଟିକେ ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍ ତମେ ଯୋଉ ସସ୍ ଚାହୁଁଚ ସେଇ ସସ୍ ପକେଇକି ଟିକେ ଭାଜିଦବ ଭାଜି ସାଇଲା ପରେ ହେଇଯିବ, ତାପରେ ଡୋକୁ ଯୋଉ ଅ ଅଟା ଗୁଳାକୁ ଯୋଉ ରଖିଥିବ, ତାକୁ ଛୋ ବେଲିକି ଛୋଟ-ଛୋଟ ଗୋଲ୍-ଗୋଲ୍ କରିକି ତାକୁ ଇଏ କରିକି ଆଉ ଗୋଟେ ଆ ଯୋଉ ଇଟିଲି ଛାଞ୍ଚ ଯୋଉ ଭଳିଆ ଥାଏ ସେମ୍ତିଆର ଗୋଟେ ଆଣି କି ତା ଦେରେ ଗରମ୍ ପାଣିକୁ ଟିକେ ଆଗୁରୁ ଗରମ୍ କରିଦବ, ଗରମ୍ କରିକି ତାପରେ ମୋମୋର୍ କୁ ସେ ମାନେ କରିକି ମଣ୍ଡା ପିଠା ଭଳିଆ ଗୋଲ୍-ଗୋଲ୍ କରିକି ନେଇକି ଇଟିଲି ଛାଞ୍ଚ ଭିତେରେ ଥୋଇଦବ, ଥୋଇ ସାରିଲା ପରେ ପନ୍ଦର ମିନିଟ୍ ପରେ ମୋମୋ ହେଇଯିବ। ଆଉ କୋଉଦିନ ତାହେଲେ ମୋମୋ କରିକି ମତେ ଖୁଆଉଚ?
ମୋମୋ କରିକି ତମେ ତ ଯାହା କହିଲ ମୁଁ କିଛି ବୁଝିପାରିଲିିନି। ଆଉ ମୁଁ-ମୁଁ କରିକି ତମୁକୁ ଖୋଇଦେବି ଆଉ।
ଆଚ୍ଛା ହଉ ଠିକ୍ ଅଛି।
ଆଉ ଚିକେନ୍ ରେସିପି ଜାଣିଛ?
ହଁ ଜାଣିଚି।
କହିିଲ।
ଫାଷ୍ଟ୍ କଣ କରିବ ଚିକେନ୍ କୁ ଭଲ ଭାବରେ ଧୋଇ ନବ।
ତମେ ବଏଲର୍ ଖାଅ ନା କଲର୍ ବାର୍ଡ ଖାଅ?
ମତେ ବଏଲର୍ ଭଲ୍ ଲାଗେ।
ମତେ ସବୁ ଭଲ୍ ଲାଗେ।
ଆଚ୍ଛା-ଆଚ୍ଛା।
ହୁଁ।
କଣ କରିବ ନା ପ୍ରଥମେ ଚିକେନ୍ କୁ ଆଣିବା ଚିକେନ୍ କୁ ଭଲ ଭାବରେ ଧୋଇକି ତା ଦେହରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ କୁ ଆଉ ଅଦା ରସୁଣ ପେଷ୍ଟ ଯଦି ହବ ମ୍ୟାରିନେଟ୍ କରିକି ରଖିଦବ। ଗୋଳେଇକି ରଖିଦବ, ରଖି ସାଇଲା ପରେ ଗୋଟେ କଡାରେ ତେଲ ନବ, ତେଲରେ ଆଳୁ ବଡ-ବଡ ସାଇଜ୍ ର କାଟିକି ଆଗେ ଆଳୁ ଭାଜିଦବ। ଭାଜିି ସାଇଲା ପରେ କାଢ଼ି ଦବ, କାଢ଼ିକି ସେଇ ତେଲରେ ଚିକେନ୍ କୁ ପକେଇଦବ ଫାଷ୍ଟ ନା-ନା ସେଇ ତେଲରେ ତାପରେ ମସଲା କଷିବ ଅଦା ରସୁଣ ପେଷ୍ଟ ସବୁ ଦେଇକି ତମ ଇଛା ତମର ଯେତିକି ପକାର ଯାବତ୍ୟ ମସଲା ଅଛି ସବୁକୁ ପକେଇକି ଟିକେ ଭଲ ଭାବରେ କଷିଦବ। କଷି ସାଇଲା ପରେ ଚିକେନ୍ ଚିକେନ୍ ଟାକୁ ଆଳୁ ପକେଇବ ପ୍ରଥମେ ଆଳୁ ପକେଇଦବ, ତାପରେ ଆଳୁକୁ ନାଁ-ନାଁ ପ୍ରଥମେ କଣ ପଡ଼ିବ? ତମ ଇଚ୍ଛା ତମେ ଯହା ପକେଇଦବ। ପକେଇ ସାରିଲା ପରେ ତାକୁ ଭଲ ଭାବରେ ଟିକେ କସିବ, ଆଉ ଯଦି ତମେ ଭଲ ଟି କେ ମାନେ ଏ କଣ ଚିକେନ୍ ଟା ଯଦି ତମକୁ କଞ୍ଚା ନ ଭଲ ଲାଗେ ତାହେଲେ ତମେ ଚିକେନ୍ କୁ ଟିକେ ତେଲରେ ବି ଭାଜି ପାରିବ। ଭାଜିଲେ କଣ ସେଯୋଉ ପୋଡା-ପୋଡା ଟେଷ୍ଟଟା ହିଁ ଭଲ ଲାଗେ। ତାପରେ କଣ କରିବ ନା ସବୁ ଗୋଟେ ଜାଗା ତାପରେ କଣ କରିବ ଆଳୁକୁ ଭାଜି ସାରିଲ କଂସାରେ ପକେଇଦବ ତାପରେ ତାକୁ ଗୋଳେଇକି ତାପରେ ଯୋଉ ଚିକେନ୍ ଟା ରଖିଥିବ ସେ ଚିକେନ୍ ତାଦେରେ ପକେଇକି ଗୋଳେଇକି ଟିକେ ପାଣି ଦେଇକି ଫୁଟେଇ ଦବ, ତା ଉପରେ ଟିକେ ଗରମ୍ ମସଲା ଆଉ ଧଣିଆ ପତର ଟିକେ ଗାର୍ନିଶିଂ କରିଦବ। ଦାନିସିଙ୍ଗ କଣ ଟିକେ ଉପରେ ପକେଇଦବ ଟିକେ ଫୁଟେଇଦବ। ତାପରେ ହେଇଗଲା ତମର ଚିକେନ୍ ତରକାରୀ।
କଣ?
ଗରମ ଗରମ ଚିକେନ୍ ତରକାରୀ।
ହଁ ତମେ ଚିକେ ଆଉ ତମେ ଚିକେନ ତରକାରୀ ସହିତ କଣ ଭଲ ଲାଗେ ଭାତ, ଅରୁଆଭାତ, ନା ଏମତି ନର୍ମାଲ ଭାତ। ନା କି ପରଟା ନା ରୁଟି ନା ପଖାଳ ଭାତ କଣ ଭଲ ଲାଗେ?
ମତେ ଚିକେନ୍ ସହିତ ରୁମାଲି ରୁ ଟି, ପଖାଳ, ପରଟା, ରୁଟି ସବୁ ଭଲ ଲାଗେ।
ସବୁ ଭଲ ଲାଗେ। କଣ ହୋଉଛି? ଏ ହଁ ଆଚ୍ଛା ଆଚ୍ଛା, ଆଉ ଆମ ଗ୍ରୁପରେ କଣ ଗୋଟେ ପଠାହଉଛି ତ୍ରିବେଦୀ ଅରିଜିନାଲ ୟାର୍ଥ କଣ ସବୁ ପଠଉଛନ୍ତି?
ଆଉ ସେ ପଢ଼ିବା ପାଇଁ ପଠଉଥିବେ ବୋଧେ।
ହଁ ତମର ଏ ସୋମ୍ ସୋମବାର ଦିନ କୋଉ ଏକ୍ଜାମ୍ ଅଛି?
ଆମର ସୋମବାର ଦିନ ମାଇନ୍ ଉଁ ଉଁ ଭୂ ଭୂଗୋଳ ଏକ୍ଜାମ ଅଛି।
ଓହୋ ଭୂଗୋଳ। ତମର ତ ବହୁତ ଭଲ ହଉଥିବ। ତମର ତ ବହୁତ
ହଁ ମୋର ସବୁ ପାଠ ବହୁତ ଭଲ ହୁଏ, ଜାଣିଛ ନା ମୁଁ ଆମ କଲେଜରେ ନବେ ପତ୍ ପ୍ରତିଶତ ଶତକଡା ରଖିଥିଲି।
ଓହୋ ଏତେଗୁଡ଼ା କେମିତି ରଖିପାଇଲ? ଆଉ ଏତେଗୁଡ଼ା ସବୁ କେମତି ରଖିଦେଲ? ହଉ ଏଇଟା କେମିତି କେମିତି? ତ ଟିକେ କୁହ ତମ ଏତେ ରହସ୍ୟ କଣ? ହଁ।
ଆପଣ କେବେ ନବେ ପ୍ରତିଶତ ଶତକଡା ରଖିଲେ ତାକୁ ମୁଁ ଭଲ ଜାଗାରେ ପଢେଇବି।
ଓହୋ ଆଚ୍ଛା। ତମେ କୋଉ କଲେଜରେ ପଢୁଛ?
ମୁଁ ପଢୁଛି ଉଦୟନାଥ ବୈଷୟିକ ବିଜ୍ଞାନ ଓ ଶିକ୍ଷାକେନ୍ଦ୍ର।
ଓହୋ ସେଟା କୋଉଠି ଲୋକେସନ ଟିକେ ବତେଇ ପାରିବ ସେଇଟା କୋଉଠି?
ଅଡ଼ଶପୁର କଟକରେ।
ଓହୋ ଅଡ଼ଶପୁର କଟକରେ, ଆଚ୍ଛା ଏଇ ଯୋଉ ନିଆଳି ସାଇଡ଼ରେ ତ?
ହଁ ହଁ ନିଆଳି ମେଣ୍ଢା ଯୋଉ ମଝିରେ ବାହାରିନଥିଲା।
ହଁ ହଁ।
ସେଇଠୁ ପଛରେ ମୋ ବାପା ମତେ କହିଥିଲେ।
ଓହୋ ତମେ କୋଉଥିରେ ଯିବା ଆସିବା କର? ବସରେ ନା ଟ୍ରେନରେ?
ମାନେ ବସରେ ଏଠୁ ଯାଉ କଟକ ପଳାଉ ଆଉ କଟକ ପଳଉ ସେଠୁ ଟ୍ରେନରେ ଯାଉ ଆଉ।
ଆଚ୍ଛା ତମେ ଏକା ଯିବା ଆସିବା କରିପାର?
ନା ମୋ ସହିତ ମୋର ଗୋଟେ ସାଙ୍ଗ ଅଛି ବହୁତ ଖରାପ ସାଙ୍ଗ ସେ ମୋ ସହିତ ଯାଏ।
ଓହୋ ଆଚ୍ଛା, ଆକ୍ଚୁଲି ଆଜିକାଲି ଦୁନିଆରେ କେହି ଭଲ ନୁହଁ। କି କେହି ଖରାପ ନୁହଁ ତ ଏମତି କାହାକୁ ଖରାପ କହିବାଟା ଠିକ୍ ନୁହଁ। ଏଇଟା ହେଉଛି ତାର ଅପମାନ। ବୁଝିଲ।
ଅପମାନ କରିନି ମୁଁ।
ଆଚ୍ଛା ହଉ ଠିକ ଅଛି ଆଉ ଖରାବେଳେ କଣ ଖାଇଥିଲ ଆଜି।
ଖରାବେଳେ ଖାଇଥିଲି ଚିକେନ ବିରିୟାନୀ।
ୱାଓ ସାନ୍ଦାର।
ଚିକେନ ବିରିୟାନୀ ଆଉ ଚଟନୀ। ଆଉ ଲସି ଦେଇଥିଲେ ହଷ୍ଟେଲରେ।
ଓହୋ ତମ ହଷ୍ଟେଲରେ ଲାସି ବି ଦିଅନ୍ତି।
ହଁ।
ଛାଞ୍ଚ ଦଉନାହାନ୍ତି?
ହଁ ଛାଞ୍ଚ ଦିଅନ୍ତି। ଛାନ୍ସଟା ବହୁତ ରେୟାର ପିଲା ଅଳ୍ପ ପିଅନ୍ତି ତ ସେଇଥିପାଇଁ ଛାନ୍ସ ଟା ଟିକେ
ତମେ ବହୁତ ଏକ୍ସପେନସିଭ ହଷ୍ଟେଲରେ ରହୁଚ ନା?
ହଁ ଆମ ବହୁତ ଏକ୍ସ ଆମକୁ ଏଠି ଚିକେନ କବାବ ଉଇଆ ସବୁ ଦିଅନ୍ତି।
ଓ ଆଛା ତ ବହୁତ ପଇସା ନା। ଉଁ କଲେଜରେ କେତେ ନିଅନ୍ତି ପଇସା?
କଲେଜରେ ଆମର ପାଞ୍ଚ ଲକ୍ଷ ନଉଛନ୍ତି ବର୍ଷୁକୁୁ।
ପାଞ୍ଚ ଲ ହଁ ଭା ବହୁତ ହି ଅଧିକ ନେଇ ଯାଉଛନ୍ତି।
ସେଇ ଲାଗି ତ ଖାଇବା ସେମିତି ଭଲ ଦଉଛି। ସେମତି।
ଓ ହୋ ଆଚଛା ଆଚଛା। ଓ ହୋ ଆଚ୍ଛା ଆଚ୍ଛା ହଁ।
ଆଉ କଣ କୁହ ତମେ।
ନାଇଁ ଆଉ କଣ କହିବି ଆଉ ତମର ସବୁ ହାଲଚାଲ ବ
ତମର କେତେ ଭାଇ ଭଉଣି?
ଆଉ ମୋର ମୋର ତିନ ଦି ଭାଇ ଭ ମୋତେ ଲଗେଇକି ତିନି ଜଣ। ଜଣେ ବଡ ଭାଇ ଅଛନ୍ତି ତାପରେ ମୁଁ।
ତମ ବଡ ଭାଇ ବାହା ହେଇସାରିଲଣି?
ନା ବାହା ହେଇନାହାନ୍ତି ଖୋଜା ଖୋଜି ଚାଲିଛି ତମେ ଯଦି କହିବ ତାହେଲେ ମୁଁ ପକେଇବି ପ୍ରସ୍ତାବ ମୋ ଘରେ ତମ କଥା କହିବି।
ବାପା କହିଛନ୍ତି ବାହା ହବୁନୁ।
ବାପା କଣ ପାଇଁ କହିଛନ୍ତି ବାହା ହବନି? ତମେ ଗୋଟେ ଘରର ଝିଅ ବା ବାହା ହବନି ବି କେମିତି ହବ ଠିକ ଅଛି ମୁଁ ରଖୁଛି।